ହ୍ୟାଲୋ, ହୁଁ।
ଅନୁ ଦେଇକି ଫୋନ୍ କରିଥିଲି। ଅନୁ ଦେଇ ଫୋନ୍ ଉଠେଇଲାନି?
ସେ କହିବ କରିବ।
ମତେ ପଚାରୁଥିଲା କଲ୍ କରିବି ଫ୍ରୀ ଅଛୁ କଲ୍
କୁହନ୍ତୁ? ଜାଣିନେ ତ ଡ୍ୟୁଟି ଟାଇମ କଣ ସେ କଣ ଏଇଖାନ ଖାଇବାକୁ ଯାଇଥିବ ଦବା ପାଇଁ କି କଣ ଆଉ।
ଆଉ ମୁଁ ତ ଏଇଖିଣା ପଳେଇବି ଆଉ।
ଓହୋ। କାଲି କରିକି ସକାଳେ କଥା ହେଇଯିବୁ ନହେଲେ ଆଉ।
ହଁ ସକାଳୁ କରିକି କଥା ହେଇଯିବି ଆଉ। ଆଉ କାହା କାହା ପାଖରେ ଅଛି ବେ?
ମୋର ଆଜି ଆଇଚି ବା ଜାଣିଛୁ?
କେତେ?
ମୋର ଶହେ ପନ୍ଦର ଟଙ୍କା ହେଇଛି।
ଉଇଡ୍ରାଲ୍ ହେଇଯାଉଛି।
ଉଇଡ୍ରାଲ୍ ଦି ଟଙ୍କା ହେଲା ଆଉ ପାଞ୍ଚଟା କଲେ ଶହେ ପନ୍ଦର ଟଙ୍କା ଆସିବ, ତାପରେ ପୁଣି ଆହୁରି ଦବ।
କଣ ହେଇଛି?
ୱିଡ୍ରାଲ୍ ଦି ଟଙ୍କା ହେଲା
ହଁ।
ଶହେ କଣ, ଶହେ ପନ୍ଦର ଟଙ୍କା ପଡିଛି। ପ୍ରୋସେସିଂ ରେ ଅଛି। ଆଉ ପାଞ୍ଚଟା କଲ୍ କରିଦେଲେ, ସେତକ ବି ପଳେଇ ଆସିବ।
ନା ନାଇଁ ଏମିତିରେ କଣ ଲାଭ ଅଛି ଫୁଣି, ଟଙ୍କାଏ ଦି ଟଙ୍କା ତା ଅପେକ୍ଷା ସୁପର ମନି ଆପ୍ କାହିଁ ନ ଚଲେଇବୁ।
ମୋ କଥା ବୁଝିପାଇଲୁ କଣଟା?
ହଁ ବା ପାଂସଟା କଲ କଲେ ସେ ବାକି ଯେତକ ଅଛି ପଳେଇ ଆସିବ।
ସିଏ ପଳେଇ ଆସିବ ତାପରେ ଫୁଣି ଆହୁରି ବଢିଯିବ। ବୁଝିପାଇଲୁ?
ହଁ।
ସେ ଆହୁରି ବଢିଯିବ ସେ ପଳେଇ ଆସୁ।
ଆର ଲିମିଟ କଣ କେତେ ମୁଁ ବୁଝିପାରୁନି?
ସେମିତି କିଛି ଲିମିଟ ନାହିଁ ତୁ ଯେତେ ଟାସ୍କ ପୂରଣ କରିବୁ ସେତେ ବଢିବ।
ଜଣଙ୍କୁ କେତେ ଥର ଫୋନ କରିପାରିବୁ?
ଜଣକୁ ଚାରିଥର।
ଆଉ ଅନୁ ଦେଇ କି ଲଗେଇଲି ତାପରେ ଆଉ ଲାଗିଲାନି ଆଉଥରେ ଲଗେଇଲା ବେଳକୁ।
ସେ ନେଟୱର୍କ ଇସ୍ୟୁ ହେଇଥିବ। ତତେ ଟାସ୍କ ଦେଖେଇଲାଣି ତ?
ଗୋଟେ ଟା ତା ଟାସ୍କ ଦେଖେଇ ଦେଲା ପାଟା ପାଂସଟା ଟା ଟାସ୍କ ଦେଇଛି କଲ୍ କରିବା ପାଇଁ। ଦଶ ଦଶ ମିନିଟ କଥା ହବାକୁ। ଆଗରୁ ଗୋଟେ ଗୋଟେ କଲ୍ କଲି ସେ ଉଠେଇଲାନି ଗୋଟେ ଟାସ୍କ ପୂରଣ ହେଇଗଲା।
ହଁ।
ଟାସ୍କ ମାନେ କଣ ଏଥିରେ ଫୋନ କରିବୁ ଯଦି ଫୋନ ଯଦି ନା ସିଏ ଯଦି ରିସିଭ୍ ନ କଲା ତାହେଲେ ଗୋଟେ ଟାସ୍କ ପୂରଣ ହେଇଯିବ। ଦଶ ମିଣ୍ଟି କଥା ହବା କିଛି ଆବଶ୍ୟକ ନାହିଁ। ହେଲା।
ତମେ ଦଶ୍ ଆରେ ପାଗଳ ଏଥେରେ ଯେତେ ଅଧିକ ସ ଦଶ ମିଣ୍ଟି କଥା ହେଲେ ହିଁ ପଇସା ଅଧିକ ମିଳିବ। ଜାଣିଚୁ କଣଟା ମୂର୍ଖ। ନହେଲେ କମ୍ ପଇସା ପାଇବୁ। ପଇସା ମିଳିବ କିନ୍ତୁ କମ୍ ମିଳିବ।
ହୁଁ। ଓ ହଁ। ଗୋଟାଏ ଇଏରେ ଦେଖଉଚି କଣ ମାନେ ଗୋଟେ ଥର କଥା ହବୁ ଯଦି କ ଇଏ ନହେଲା ତାହେଲେ ଟାସ୍କ ତ ପୂରଣ ହେଇଯିବ।
ହୁଁ ହୁଁ।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
ଖାଇଥିଲୁ କଣ? ମୁଁ ଆଜି ରାତିିକି ଆସେ କରିବି ତତେ ତୁ ତ ପଳେଇବୁନୁ କାଲି କରିବି ଆଉ।
ଏଗାରଟା ବେଳୁକୁ ପଳେଇବା।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
ସକାଳେ କରିବ ଯଦି କରିବୁ।
ମୁଁ ସକାଳେ କରିବି ନହେଲେ
ହୁଁ।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
ଏଇନା ପୁଣି ତୋ ସହିତ କଥା ହେଲି ତୁ ବି କଥା ହେଲେ ତୋତେ ବି ମିଳିବ।
ହଁ ମୁଁ ଯଦି ତତେ କରିବି ପୁଣି ମତେ ମିଳିବ।
ନା ନା ଏବେ ମୁଁ ଯୋଉ ତତେ କଲି ତୁ କଥା ହଉଚୁ ଏଇକିନା
ସେ ଲାଷ୍ଟ ସେଟା ଲାଷ୍ଟକୁ ହିସାବ କରିକି ଦେବେ ସେ ଏକାଥେରେ।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
ଆସିବ କମ୍ ଆସିବ କିଛି ଆଉ।
ଅ ହ। ମାନେ ସେଇଟା ଜାଣିନୁ ଆସିବ କି ନ ଆସିବ?
ନାଇଁ ଆସିବ କିନ୍ତୁ ଅଳପ ଆସିବ ପା।
ଅ ହଁ।
ହଁ ପରେ ହିସାବ କରିବେ।
ଓହୋ। ଖାଇଥିଲି କଣ ଭାତ ଡାଲି ଏ ଯୋଉ ଭାତ ଡାଲମା ଚିକେନ କଷା। ସକାଳେ ଖିଆ ହେଇଥିଲା ଭାତ ଚିକେନ କସା। ଦେଢ କିଲୋ ଚିକେନ ହେଇଥିଲା ପାଞ୍ଚ ଜଣ। । ଖାଇଥିଲୁ ଆଉ ଅଳ୍ପ ବଞ୍ଚିଥିଲା ଦି ଦି ପିସ୍ ତିନି ତିନି ପିସ୍ ତ କଷା ହେଇକି ତ ଥୁଆ ହେଇଥିଲା ସେଇଆକୁ ଭା ଭାତ ଡାଲମା ଚିକେନ ଆଉ।
ଅ ହ।
ଖାଇଦେଲୁ ସମସ୍ତେ ଆଉ।
ଓ ହୋ ଭଲ ହେଲା।
ହୁଁ।
ଆଉ କଣ କ?
ଆଉ କଣ ତୁ କଣ ଖାଇଲୁ?
ମୁଁ ଖାଇ ନାଇଁ ଏଇଖେଣା ଯିବୁ ଖାଇବା ପାଇଁ ଚିକେନ ହେଇକି ଥୁଆ ହେଇଚି ଖାଇବୁ ଯିବୁ ଆଉ।
ଓ ହୋ।
ଆରେ କୁନୁକୁ ଫୋନ କରୁନ ରେ।
ମେଘୁ କତିରେ ଅଛି ଏଇଟା।
ନାଇଁ ସେ କରିନି।
ଆଉ କରିଛି କି ଏ ସବୁ।
ନାନୁ ଦେ।
ହୁଁ।
ନନା ଜଣେ ହେବେ ସେ କରିଛନ୍ତି ନିଦ ମତେ କହନି ବେ ଭୟଙ୍କର ନିଦ।
ଏ ମୁଁ ତ ଆଜି ସକାଳୁ ଆସି ଶୋଇଥିଲି ପୁରା। କହନା ଆସି ଖାଇଲି ପିଇଲି ଦଶଟା ସୁଦ୍ଧା ଶୋଇଛି। ଶୋଇଛି ଏକାଥର ଉଠିଲି ଛଅଟା ବେଳେ।
ମତେ ଯୋଉ ନିଦ ମୁଁ ସେଟା ଏକ୍ସପେକ୍ଟେସନ ବିରଖିନଥିଲି ମୁଁ ଆସିବି ଶୋଇବି। ଏତେ ଯୋର ମତେ ନିିଦ ବା କାମ ବି କରିି ପାରୁନି କମ୍ପାନୀରେ। ଏମିତି ନିଦ ଓହୋ। ଆଉ କଣ?
ଆ କଣ?
ନା ନିଦ ଡ୍ୟୁଟି କରିକି ଆସେ ନିଦ ହବନି।
ହୁଁ।
ଆଠ ଘଣ୍ଟା ଆମର ତ ଏଇ ଆଠ ଘଣ୍ଟା ଡିଉଟି ସେଇ। କା ପରଦିନ ଠାରୁ ଦିନ ତିନିଟା ବେଳେ ଡ୍ୟୁଟି ହେଇଯିବ।
ଆଚ୍ଛା।
ଆଜି ରାତି ଡ୍ୟୁଟି ଅଛି କାଲି ବି ରାତି ଡ଼ିଉଟି ଅଛି। ପରଦିନ ସେକେଣ୍ଡ ସିଫ୍ଟ ହେଇଯିବ ତିନିଟା ରୁ ରାତି ଏଗାର। ତିନିଟାରୁ ତିନିଟାରୁ ନେଇକି ରାତି ଏଗାରଟା ଯାଏଁ ହବ ବାସ ଶଇଲା।
ହୁଁ ହୁଁ।
କିଛି ନାଇଁ ଖାଲି ଯିବୁ ଆଜି ମୋର ଅଛି ପାର୍କିଂରେ କାଲି ଅଛି ପାର୍କିଂ ରେ। ଯୋଉ ସବୁ ଗାଡି ଫାଡି ଆସି ଥୁଆ ହଉନି ସେଇ ଏରିଆ ସେ ଗୋଟା ଏରିଆ ଅଛି ବଡ ଏରିଆ ସେଠି ପାର୍ ପାର୍କିଙ୍ଗ ରେ ଗୋଟେ ସିକ୍ୟୁରିଟି ଗାର୍ଡ଼ ଥିବୁ ହେଲା ସେଠି ଯିବୁ ବସିବୁ କିଛି ନା ବସିବୁ ବସି ବସିବୁ ଯଦି ବର୍ଷା ବର୍ଷା ହେଲା ସେଠି ଅଛି ଷ୍ଟୋର ଫୋର ଅଛି ତା ଭିତରେ ଯାଇ ବସିବୁ। ସେତେବେଳେ ବସିଲୁ ରାତି ଥିରେ କିନ୍ତୁ ପକ୍କା ମାନେ ଫିଲ୍ଡ ଚେକିଙ୍ଗ କିନ୍ତୁ ଆଉଛୀ। ରାତିକି ଦିଥର ତିନିଥର ଆସିବେ ଚେକିଂ କରିବାକୁ। ତା ଭିତରେ ତାଙ୍କ ଟାଇମ ଯ ଆମକୁ ଅବଜର୍ଭ କରିବାକୁ ପଡିବ ସେ କେତେବେଳେ ଆଉଚନ୍ତି। ସେଇ ହିସୟରେ ଅବଜୁଲ କରିକି ଆମକୁ ଶୋଇବାକୁ ପଡିବ ଟିକେ ଟିକେ। ମାନେ ମୁଁ ବେଳେ ବେଳେ ସେଇଭଳିଆ ଜାଗା ଯଦି ପଡିିଥିବ କାମ ଥିଲା ଭଳିଆ ଜାଗା ତାହେଲେ ମୁ ଶୁଏ ନା ନହେଲେ ଶୋଇବାକୁ ପଡିବ। ଏ ମାସରେ ଆସିବ କେତେ କହିଲୁ ତେଇଶି ହଜାର ସାତଶହ ବାଇଶି।
ଦେଖେ ତୋର ଏଇନା ସେଠି ଓଟି ଫୋଟି ଦବେଇ ଲେ ଯାଇଁ ହବ। ଏଇଠି, ତୁ ନର୍ମାଲ୍ ଯଦି ତିରିଶ୍ ଟା ଡ୍ୟୁଟି କଲୁ। ନର୍ମାଲ୍ ତିରିଶ୍ ଟା ଡ୍ୟୁଟି କଲେ। କେତେ ଚ ଚବିଶ୍ ହଜାରେ ପାଆନ୍ସ ପଚାଶ୍ ଟଙ୍କା ଆ ତା'ଦୁରୁ ତା'ଦୁରୁ ଉଣେଇଶ ଚଉରାଳିଶ୍ ଟ। ଧରିନେ ଉଣେଇଶ ପଚାଶ୍ ଟଙ୍କା, ଧରିନେ କାଟିଦବ ପିଏ ପିଏଫେ, ଆଉ ମିଶେଇକି କାଟିଦବ ସଇଲା। ତା'ପରେ ଆଉ ବା ଯେତକ ପଇସା ଦି ହଜାରେ କାଟି ଦେଲେ। ଏ, ଆଉ ତେଇଶ୍ ହଜାରେ ଯଉ ବାଇଶି ହଜାରେ ପାଆନ୍ସ ଟଙ୍କା ଥୁଆ। ବାଇଶି ହଜାର ପାଆନ୍ସ ରୁ ଖର୍ଚ୍ଚ କଲୁ, ଅଢ଼େଇ ହଜାରେ ତିନି ହଜାରେ ହା
ବାଇଶି ଉଣେଇଶି ହଜାରେ ପାଆନ୍ସ, ଉଣେଇଶି ହଜାର ପାଆନ୍ସ ବଞ୍ଚିବ। ତା' ଯା ଘରକୁ ପଠେଇବୁ, ଯାହା ରଖିବୁ ଏୟା ଆଉ।
ଚାଲ୍ଚି ଆଉ ମୋର ତ ଏଇ ଲୋନ ପଇସା ଭରୁଚି, ମୁଁ ଲୋନ ଉଠେଇ ଦେଇଥିଲି ଆଠ ମାସ୍‌ ଲୋନ ଥିଲା। ଆଉରି ତିନି ମାସେ ବା ଏପ୍ରିଲ୍ ମା--ରେ ନେଇଥିଲି, ବାର ହଜାର୍ ପାଆନ୍ସ।
ଗାଁ'ରେ ଥିଲା ଯେତେ--ଳେ, ଏଯଉ ଛୁ---ରେ ଯାଇଥିଲି ଗାଁ'କୁ। ଆଠ ମାସେ ଲୋନ୍ କରି ଦେଇଥିଲି। ବାର ହଜାର୍ ପାଆନ୍ସ ଥିଲି। ଆଠ ମାସ୍‌ରେ ରିବି ଅଠର୍ଶ ଚଉସ୍ତୋରି ଟଙ୍କା ଟା।
ହୁଁ
ଏଇନା ଭରୁଚି ତାକୁ। ଆଗ ମାସ୍‌ ଦି ମାସର ଭରି ଦେଇ, ମୋର ଆ--ରି ତିନ୍‌ଟା କିସ୍ତି ଅଛି।
ତାରି--ରେ ନା, କେତ୍ ତାରିକ୍ ରେ ଗୋଟେ କିସ୍ତି ଅଛି। ଅଠର୍ଶ ଚଉସ୍ତରି
ଡାକ ମାରୁଛି। ମେଘୁ ଆଡେ ଡାକ ମାରୁୁଛି, କଉ ଭାଇ ଭାଇ ଭାଇ, ମୁଁ କହି ଏଟା ବଧେ ପାଗଳ ହେଇଗଲା ଆଉ।
ହଁ
ଆ
ମେଘ ଛାନିଆ ହେଇଗଲା
ହ ହ
ଗଉରା, ଗଉରା ଶଳା ଦିନ ରାତି କରିକି ଗେମ୍ ଖେଳୁଚି। ଦିନ ରାତି ଯେତେବେଳେ ଦେଖି
ହୁଁ
ତାକୁ ରିକ୍ୟୁଷ୍ଟ ପଠେଇଲେ ସେ ଆସେପ୍ଟ କରୁନି। କି ତାକୁ ଯଦି ଫୋନ କରିବ ବି ସେ ଉଠେଇବନି। ମାନେ ସେ ଛୁଆ କଣ ମୁଁ କିଛି ବୁଝିପାରୁନି। ତତେ ଫୋନ କରୁଚି
ଉଁ ନାଇଁ ଫୋନ ଫାନ୍ କରନି ଆଉ ହଉ ଗୁଡୁ
ହୁଁ।
ତୁ ଜା ଙ୍କ କର ମୁଁ ଖାଇକି ଆସେ କଥା ହବା ଆଉ ହେଲା ପରେ କଥା ହବା ଆଁ।
ଖାଇକି ଆସିଲେ ହବନି କାଲି କଥା ହଉନ। କଥା ହବ କଥା ହେଇ ହବନି ମୁଁ ପଳେଇବି ଏଇନା ବାହାରିକି ଚାରଟା ବେଳକୁ। ହଁ। ଇଆଡୁ କାଟିବି ନା ଙ୍କ?